ହଁ ମାଡାମ ନମସ୍କାର
ଆଜ୍ଞା ମ୍ୟାଡ଼ମ୍ ନମସ୍କାର। କଣ କରୁଥିଲେ ଆପଣ?
ମୁଁ ଏମିତି ବସଚି। ଯୋଉ ଖରା ହଉଛି ଟିକେ ବାହାରେ ବସିଛିଟି ଟିକେ ହାଲକା ପବନ ହଉଛି। ମୁଁ ଗୋଟେ ଗଛ ମୂଳେରେ ବଇଛି ମାନେ ଗୋଟେ ଛୋଟ ଗଛ ଆମର ଏଇ ସାଇଟରେ ସେଇ ଗ ଗଛ ମୂଳରେ ବସଛି ମୁଁ
ଖରାରୁ ହିଁ ବଞ୍ଚି କହିଲେ ଗଛ ହିଁ ଆଗ ଗଛରେ ପବନ ହଉଥିବ ନା ନା ତୋ ଭଲ ଲାଗିବ ସେଠି ଛାଇ ଲାଗିବ
ହଁ ଟିକେ ଯୋଉ ଛାଇ ହଉଛି ଭଲ ଲାଗୁଛି ଅଧିକ ପବନ ହଉନି ବାକି ଯେତିକି ପବନ ହଉଛି ଭଲ ଲାଗୁଛି
ଆଜ୍ଞା
ଘରେ ଟିକେ ଗରମ ଲାଗୁଛି ଆଉ ଯାହାହେଲେ ଯେତେବେଳେ ଫ୍ୟାନ ଦେଇକି ଯେତେ ବସିଲେ ଏ ଗଛମୂଳର ପବନଟା ଟିକେ ଅଲଗା ନା
ଆଜ୍ଞା
ଏମିତି ବସିଛି ଖାଇବା ଆମର ସରିଯାଇଛି ଖାଇବା ପିଇବା ସରିକିରି ଆମର ସମସ୍ତ ଦିନେ ଟିକେ ରେଷ୍ଟ ନିଅନ୍ତି ମୁଁ ଏମିତି ବସି ମୁ ଭି ଟିକେ ଶୋଇଯିବା ଟିକେ ଟାଇମ ପାସ୍ କଥା ଟିକେ ହେଇଗଲେ ଟିକେ ଭଲ ଲାଗିବ ଆଉ ସେଥିଲାଗି ମୁ ଫୋନ ଖାଇଥିଲ
ହ ରୋଷେଇ ଆଜି କଣ ହେଇଥିଲା
ରୋଷେଇ ମୁଁ ଆଜି ପଖାଳ ଖାଇଛି ପଖାଳ ଆଉ ଗୋଟେ ଶାଗ ଆମର ଚୁନା ପକା ଶାଗ ଗୋଟେ ସବୁ ମିକ୍ସ ଶାଗ ସବୁ ହଁ ସେଟା ଆମର ଚୁନା ପକା ଶାଗ ହେଇ ସେଇଟା ଗୋଟେ ଘୋଟା ଘୋଟି କଲି ସେ ଶାଗ ହେଇଥିଲା ଆଉ ଯୋଉ କାଙ୍କଣ ଆଳୁ ମସଲା ଦିଆ ହେଇକିରି ଭଜା ହେଇଥିଲା ଆମ୍ବ ଲଗେଇ ମୁଁ ଖାଇଛି
ଆଜ୍ଞା ଖରାଦିନେ ତ ଆମ୍ବ ଆଉ ଜଉ ଏଇ ଟାଇପ ଦହି ଆମ୍ବ ଆଉ ତ ମିଳିବନି ଆଗକୁ ସିଜନ ଚେଞ୍ଜ ହେ ହେଲେ ଆଉ ଆମ୍ବ ହବନି ମିଳିବନି
ଗଛ ଅଛି ମାନେ ବହୁତ ସାରା ଆମ୍ବ ଗଛ ଅଛି
ଗଛ ଆମ୍ବ ହିଁ ଟେଷ୍ଟ ଲାଗିବ ଏମିତି ବାହାରୁ ଦ
ଟେଷ୍ଟ ବହୁତ ଟେଷ୍ଟ ଅଛି ହଁ ଆମର ପୁରା ସେ ପାଚିଲାଟା ହି ବା ଝଡୁଛି ସେଇଟା ବି ଆମେ ଆଣିକିରି ଖାଉଛୁ ହଁ ବହୁତ ସାରା ଆମ୍ବ ଆମ୍ବ ପୁରା ବହୁତ ସାରା ଆମର ଆମ ଗଛ ଅଛି ଦଶ ପନ୍ଦରଟା ଖଣ୍ଡେ ଗଛ ଅଛି ବହୁତ ସାରା ଆମ୍ଭଳି ହଉଛି ଓହୋ ସେମିତି ଚାଲିଛି ଆଉ ଖାଇବା ପାଇଁ ସେଆ ପୁରା ଆମର ସେ ଯୋଉ ମ ଗୋଟେ ବାରି ଆମର ସେ ଅଛି ସେଠି ଖାଲି ଆମ୍ବ ପବ ଗଛ ହିଁ ଅଛି। ଆଉ ଗୋଟେ ମନ୍ଦିର ଅଛି ସେଠି ଶିବ ମନ୍ଦିର ଅଛି ଆମର ମାନେ କ କରିଥିଲୁ ଭଗବାନ ସେଠୁ ବାହାରିଥିଲେ ଯେହେତୁ ସେଠୁ ଖାଲି ସାପ ହିଁ ମାନେ ସବୁବେଳେ ସେଠି କ ଗୁଟେ ନାଗ ସାପ ହିଁ ବାହାରନ୍ତି ହୁଁ ସେଥିଲାଗି ଆମର ଆମର ଗୋଟେ ମନ୍ଦିର ହିଁ ଆମର ଗୋଟେ ଘର ପାଖାପାଖିଆ ହବ ଆମର ଗୋଟେ ମନ୍ଦିର ବାରି ଥିଲା ସେଠି ଆମର ଆଗରୁ ଖାଲି ବାରିିକି କଉଥିଲ ଏ ମନ୍ଦିର ବ ହିଁ କହୁଛୁ ତାକୁ ସେଠି ବହୁତ ମାନେ ଗୋଟେ ବଡ ମନ୍ଦିର ଛୋଟ ମନ୍ଦିର ଆମେ ଚାହିଁଥିଲୁ କରିବା ପାଇଁ ବାକି ଆମର ମାନେ ସେ ଯେତେବେଳେ ଆମର ସେ ନିୟ ଫଳା ହେଲା କୁହନ୍ତି ଯୋଉ ଆମର ସେଟା ବଡ ଆକାରରେ ହେଇଗଲା ପୁରା ବହୁତ ବଡ ମନ୍ଦିର ଟା ମାନେ ଆମେ ଛୋଟ କରୁ କରୁ ବଡ ହେଇଗଲା ସେ ଜାଗାରେ
ହୁଁ ହୁଁ ଭଲ ଛୋଟ ମନ୍ଦିର ଅପେକ୍ଷା ବଡ ମନ୍ଦିର ଭଲ ସିଏ ଯେତେବେଳେ ମାନେ ଦର୍ଶନ କରିବାକୁ ଗଲେ
ସେ ହଁ ଦସ୍ କରିବାକୁ କଲେ ଆମର ବି ଏଠି ପାଖାପାଖି ବି ଆମର ଏଇଠି ମାନେ ଶିବ ମନ୍ଦିର ହିଁ ନଥିଲା ମାନେ ଆମର ଏଇଠି ଯେତିକି ଆମେ ଯୋଉଠି ରହୁଛୁ ଯେ ଲୋକ ମାନଙ୍କର ବି ବହୁତ ସୁନ୍ଦର ମାନେ ପୁରା ସୁବିଧା ହେଇଗଲା ଯେେତୁ ଏଠି ବହୁତ ଲୋକ ବି ହଉଛନ୍ତି ହ ହ ଗୋଟେ ଆଶୀର୍ବାଦ ରହିବାରେ ଗୋଟେ ଛୋଟ ମନ୍ଦିରରୁ ବଡ଼ ମନ୍ଦିର ଗୋଟେ ବି ହେଇଗଲା ଆଉ ବହୁତ ଲୋକ ହିଁ ହଉଛି ଏଠି ମାନେ ସବୁବେଳେ ତ ପୂଜା ପୂଜିରେ ଆମର ସେ ବ୍ରାହ୍ମଣ ଜଣେ ରହିଛନ୍ତି ସେ ପୂଜାପୂଜି ସବୁ ଦେଖୁଛନ୍ତି ମନ୍ଦିରର ଆଉ ଲୋକ ବି ବହୁତ ସାରା ହଉଛନ୍ତି ଆଉ ଶ୍ରାବଣ ମାସରେ ଅଧିକା ଯେଉ ପାଣି ଆଣିକରି ଢାଳନ୍ତି ସମସ୍ତେ ଶ୍ରାବଣ କାର୍ତ୍ତିକ ମାସରେ ବହୁତ ବଢ଼ିଆ ଲାଗୁଛି ଶ୍ରାବଣ ମାସରେ ଯେଉଁ ପାଣି ଆଣିକି ଅଧିକ ଲୋକ ଓଉ ଯୋଉ ଡରା ଡରି କରୁଛନ୍ତି ପୂଜା କରନ୍ତି
ବହୁତ କୋଲମରେ ଯୋଉ ଯାଆନ୍ତି
ଭାଇ ପାଖାପାଖି ଦେଖି କିେ ବରବର ହ ଏମିତି ଆମର ଏଇଠୁ କେନାରେ ନେଇକରି ପାଣି ପାଖାପାଖି ସମସ୍ତେ ନେଇ ଛୋଟରୁୁ ବଡ ସ୍ତ୍ରୀ ଲୋକ ମାନେ ବି ଢାଳନ୍ତି ନେଇକିରି ଅଁ ଯେହେତୁ ସବୁ ସୁବିଧା ହେଇ ହେ ହେ ହେଇଯାଇଛି ଆମ ସାଇଡରେ। କେନାଲ ବି ଗୋଟେ ଅଛି ପାଣି ହିଁ ଢାଳିବାକୁ ତାଙ୍କୁ ସୁବିଧା ହଉଛି ସମସ ତେ ସେ ମନ୍ଦିର ପାଖକୁ ଯାଉଛନ୍ତି ବଢିଆ ଲାଗୁ ସେ ଜାଗାଟା ସେତିକି ବଡ ହିଁ ପୁରା ବହୁତ ବଢିଆ ଲାଗେ।
ଯାହା ହଉ ଏ ସବୁ ଠାକୁରଙ୍କର। ଲୀଳା ଆଉ।
ହଁ ଠାକୁରଙ୍କର ଲୀଳା ନ ହେଇଥିଲେ ଆଉ ସେ। ନିଜେ ବି ଚାହେଁ। ନ ଖାନ୍ତିିନା ସେଠି ଗୋ ବେଶ।
ହଁ
ନିଜେ ନ ଚାହିଁଲେ ଆଉ କେ ଜା ଜା ଜାଗାରେ ବସିଥାନ୍ତି।
ଆଜ୍ଞା। ବ
ଆଗରୁ ଗୋଟେ ଛୋ ଟ ଫଟ ରଖିକିରି ।
ମ୍ୟାଡାମ ଆପଣଙ୍କ ଭଏସ କଟ ହଉଛି।
ଆ ବଙ୍କ ଫଟୋ ରଖି ଗୋଟେ ଛୋଟ ସେଫାଲି ରୁ ଏ ।
ଅ ମ୍ୟାଡାମ ଆପଣଙ୍କ ଭଏସ କଟ ହଉଛି।
ଅ ହୋ ଟିକେ ବାହାରକୁ ଯାଇଁ କଥା ହଉଛି। ଟାଇମି ଥାନ୍ତ। ଆଜ୍ଞା ଘର ଭିତରେ ଟିକେ ମାନେ ଟିକେ ସାଇଡରେ ମୁଁ ଟିକେ ଏଇ ବାହାରେ ବ-ବ-ବସିଥିଲି ଟିକେ ଘର ଭିତରୁ ପଳେଇ ଆସିଲି ପୁଣି ସେମିତି ହିଁ।
ନେଟୱାର୍କ ପ୍ରୋ ପ୍ରୋବ୍ଲେମ ହଉଥିବ।
ପୋବ୍ଲେମ ବହୁତ ଆମର ଏଠି ଭିତରେ ହିଁ ନେଟୱାର୍କ ହିଁ ଆସୁନି ବାହାରେ ହିଁ ଯାହା ସାଙ୍ଗରେ ବି କଥା ହେବାକୁ ପଡିବ ବାହାରକୁ ହିଁ ଆସିକି କଥା ହେବାକୁ ପଡିବ ହଁ।
ସେମିତି ପୁରା ଘର ଭିତରେ ଟୋଟାଲ ନେଟୱାର୍କ ଆସିବନି ଘର ବାହାରକୁ ଦାଣ୍ଡ ପଟୁ ହଉ କିି ବାରିପଟକୁ ଆସିଲେ ତାପରେ ନେଟୱାର୍କ ବି ଠି ଠିକ ଠାକ ଆସିବ ଘର ଭିତରେ ଟୋଟାଲ ଆଜ୍ଞା ଫାଇବ ଜି ଫୋନ ରେ ତ ହେଇଯାଉ ଚି କିନ୍ତୁ ଫୋର ଜି ଫୋନ ଯେତେବେଳେ ଇଏ ହଉଛି ତ ପୁରା ବହୁତ ବହୁତ ପ୍ରୋବ୍ଲେମ ହଉଛି।
ଆଉ କେମିତି କଣ ଏବେ ତ ଏଇ ଆମର ଏଇ ରଜ ପୁରା ଆସିବ ବୋଲି। ଯେତେ କାମ ପୁରା ଲାଗି ଚି ଯେ ବହୁତ ସାରା କାମ ଲାଗିଚି ରଜ ଲାଗି।
ଆଜ୍ଞା।
କିଣା କିଣି ସବୁ ଶରୀ ନିଜେ ସରିଛି ଆଉ ଅଧା ସରିନି କାହାର ପସନ୍ଦ ହେଇଛି ଆସିଛି କାହାର ହେଇ ଏହି ଖାଲି ପିଠା ପି ଏଠି କଣ ହବ ବୋଲି ଖାଲି ଆମ ଛୁଆ ମାନେ ପଚାରିଲି ଏଇଟା ପୋଡ ପିଠା ଟା ହବ କି ନହବ ମୁଁ କହିଲି ହଁ ନିଶ୍ଚିନ୍ତ ସେଇଟା ହବ ତ ଆମର ତ ସେଇଟା ହୁଏ। ମୋ ଝିଅର ବହୁତ ପୋଡପିଠା ପସନ୍ଦ ପୁରା ।ସିଏ କଛି ହଁ ଘରେ ହିଁ ତିଆରି କରେ।
ଆଜ୍ଞା ରଜରେ ହିଁ ତ ସବୁ ପିଠା ପଣା ଆଗ।
ପୋଡ଼ପିଠାଟା ପୋଡ଼ପିଠା ଆମର ତିନି ଦିନରେ ତିନିଟା ପିଠା ହେଇ ପୁରା ତିନି ମାନେ ତିନି ଚାରି ପ୍ରକାର ପିଠା ହେଇଛି। ଆମର ପିଠା ଟା ମାନେ ନିହାତି ଦର ପାରେ ଆଉ ସମସ୍ତଙ୍କର ବି ପସନ୍ଦ ପୁରା ପିଠା।
ହୁଁ ପର୍ବପର୍ବାଣୀରେ ତ ଆଗ ପିଠା ପଣା ଆଗ।
ଆମର ସମସ୍ତ ତାଙ୍କର। ପିଠାପଣାଟା ହିଁ ବହୁତ ପସନ୍ଦ।
ଆଜ୍ଞା ଅଲଗା ଟାଇମରେ ଏମତି ଏମତି ଅଲଗା ଟାଇମରେ କିଛି ନାହିଁ ଘରେ ଆଉ କିଛି କିଛି ଜିନିଷ ବି କରିକି ହେଇଯିବ। ହେଲେ ପୁରା ପୁରା ୁର୍ବଣୁ ବଳ ଆଗ ପିଠା ନୂଆ ଡ୍ରେସ କିଣା ହବ ଘର ସଜଡା ହବ।
ଦୁଆର ସବୁ ଝଡା ଉ ଯେମିତି ସଜାସଜି ନ କଲେ ଟିକେ ଭଲ ଲାଗିବନି। ସବୁ ସଫା ସଫା ଭଲ ହୁଅନ୍ତା ଆମର ପୁରା ହେଇଗଲାଣି ପନ୍ଦର ଦିନ ହେଲା ଆମେ କାମ ହିଁ କାମ କରୁଛୁ ଖାଲି ଝଡା ଝଡି ଧୁଆ ଧୁଇ ଯେମିତି ଆମର ଗୋଟେ ମାର୍ଗ ମାର୍ଗଶିର ମାସରେ ଗୋଟେ ମାଙ୍କର ପୂଜା ଯୋଉ ହବ ବୋଲି ଲକ୍ଷ୍ମୀ ପୂଜା ହବ ବୋଲି ଯେମିତି ଚାଲିଥାଏ ଟିକି ନିକି ସବୁ କାମ ଏଇ ରଜରେ ବି ସେମିତି ତାପରେ
ଆଜ୍ଞା ଆଉ ଦଶ
କାମ କଲେ ଭଲ ଲାଗୁଛି ଗୋଟା ପର୍ବ ଆସୁଛି।
ଆଜ୍ଞା ପୁରା ଫ୍ୟାମିଲି ସହ ମିଶିକି ଆଜ୍ଞା ପୁରା ଫ୍ୟାମିଲି ସହ ମିଶିକି ମି ସିକି ସେଇ କାମ ଏଞ୍ଜୟ କଲା ବଳେକୁ ବି ଫ୍ୟାମିଲି ସ ପୁରା ପର୍ବରୁ ବେଳକୁ ସମସ୍ତେ ମିଶିକି କରନ୍ତି ଭଲ ଲାଗେ। ଆଉ ରଜ ବେଳକୁ ବି ଗାଁକୁ ସବୁ ଯାଆନ୍ତି। ଗାଁରେ ଯାଇ ଗାଁରେ ତ ବେଶୀ ରଜ ବେଳକୁ ବେଶୀ
ହଁ ହଁ ଗାଁରେ ବେଶି ମା ମୁଁ ଘରେ ହିଁ ପୁରା ଭଲ ଲାଗେ କାହିଁକି ସେ କାରଣ ଯୋଉ ଆମର ଆଈ ଆଉ ଅଜା ଯୋଉ ଥାଆନ୍ତି ସିଏ ହିଁ ବେଶୀ ଡା କାନ୍ତି ଆସ ଆସ ମୁଁ ଟିକେ ଦେଖିବି ମୋ ନାତି ନାତୁଣୀ ଆସିଥିବେ ଯୋଉ କୁହନ୍ତି। ସେଇ ଜିନିଷ ଟା ତ ବେଶୀ ଭଲ ଲାଗେ କେବଳ ଅଜା ଆଇଥିଲେ ହିଁ ବେଶୀ ଭଲ ଲାଗେ ଆଉ ହୁଁ ସିଏ ଯୋଉଠି ଗଟେ ତମେ ଯିବ ଘର କୁ ମାମୁଁ ଘରକୁ ପହଞ୍ଚିଗଲେ ସେ ସେ ଅଜା ହିଁ ବେଶୀ ବୁଲାନ୍ତି।କାହା ଘରକୁ ଯିବ କଣ ଟିକେ ନେଇ ଆସିବ ମୋ ଅଜା ତ ମୋ ପାଇଁ ବହୁତ ଜିନିଷ ଆଣିକରି ମାନେ ଆସନ୍ତି। ଆମେ ଯେତେବେଳେ ମାମୁଁ ଘରକୁ ଯାଉ ଆମେ ଭଉଣୀ ମାନେ ମୋ ଅଜା ଯେମିତି ହେଲେ ଟିକେ ତାଙ୍କ ସେ ଯେତେବେଳେ ଯେତେବେଳେ ବଜାର ଯାଉଥିବେ ସେ ଯାହା ବି ହେଲେ ଆମ ପାଇଁ କଣ ଟିକେ ଆଣିକିରି ଆସିଥିବେ। ମୋ ଝିଅ ମାନେ ଆଇଛନ୍ତି ମୋ ନାତୁଣୀ ମାନେ ଆଇଛି ଖାଇ ମ ମାନେ ସେ ଯେମିତିଥିଲେ ଟିକେ ମୋ ଅଜା ଯାହାବି ହେଲେ ଗୋଟେ ବରା ହଉ ସେ ଚକୋଲେଟ୍ ହଉ କୁୁରକୁରେ ହଉ
ଆଜ୍ଞା ମାମୁଁ ମାଇଁ ବି ଥିଲେ ସେମିତି ଅଜା ଆଇଁଙ୍କଠୁ ବି ଭଲ ଆଉ ମି ମା ମାମୁଁ ମାଇଁ ପା ଖିରେ ବି ରହିଲେ ବ ଢିଆ ସେବି ସେବି ସେମିତି ଅ ଯାଇ ଭଲ ପାଇବ ଦିଅନ୍ତି ସେମିତି ମାମୁଁ ମାଇଁ ବି ଦିଅନ୍ତି ସେତିକି ମାନେ ନି ଯୋଉ ଗାଁ ରେ ବି ସେତିକି ମିଳେନ ଯେତିକି ଆମ ଘରେ ହିଁ ବେଶୀ ଖୁସି ଲାଗେ।ପ୍ରାୟ ପିଲା ତ କହନ୍ତି ମୁଁ ବି ମୁଁ ବି ଆମ ଘରକୁ ବେଶୀ ଆସେ ଆମ ଗାଁକୁ ସେତେ ଯାଏନି। କେମିତି କଣ କାମ ପଡିଲା କି କଣ ହେଲା କି ଇ ଜେଜେମାଙ୍କ ଦେହ ଖରାପ ହେଲେ କଣ ହେଲା ସେ ସେମିତି ଦେଖା କରହେଲେ କାମ ପଡ଼ିଲେ ଆମେ ଯାଉ ନହେଲେ ବାକ ଏମିତିରେ ଉ ଏମିତି ଯେେ ଏମତି ବଲିବାକୁ ବି ଇଚା ହେଲେ ମାମୁ ଘକୁ ପଳଆସଛି, ସବୁ ଆମ ଗାଁକୁ ଯିବୁନି
ନା ସେ ଜିନିଷ ଟା ପୁରା ମାମୁ ଘରେ ହିଁ ସତରେ ଗୋଟେ ଅଲଗା ହିଁ ଥାଏ ରଜ ଟାଇମରେ ରଜ ଟାଇମ ରେ ଛୁଟି ଟାଇମ ରେ ଟିକେ ଫାଙ୍କା ପଡିଲେ କି ନା ଯିଏ ମାନେ ଯାହା ଟିକେ ମୋ ମାମୁଁ ଘର କୁ ଯିବି ସେଇଟା ହିଁ ଗୋଟେ ଛୁଆ ମାନଙ୍କର ଗୋଟେ ସେଇଟା ଥାଏ ହିଁ ମା ମାନେ ନବାରନ୍ତୁ ବାକି ଛୁଆ ମାନେ କି ମାମୁ ଘରୁ ହିଁ ବାହାରନ୍ତି
ଆଜ୍ଞା
ରଜରେ ପରା ଆମେ ତ ଯେତେବେଳେ ଗାଁରେ ଥିଲୁ ରଜରେ ଏତେ ଦୋଳି ଆମେ ଯୋଉ ଖେଳଉ ଆମ ଗାଁରେ ବହୁତ ସାରା ଦୋଳି ଲାଗି ଆମେ ଗୋଟେ ଦୋଳିରେ ହିଁ ଶାନ୍ତି ନଥାଉ ମାନେ ସମ ଯେତେକ ଦୋଳି ଲାଗିଛି ଆମେ ତ ସାଙ୍ଗରେ ସେଇ ଦୋଳିଟ ହି ଖେଳିଲେ ହିଁ ଯାଇକିରି ଭଲ ଲାଗିବ ହ ଆମେ ସେଇୟଆ ଭାବଉ
ଆଜ୍ଞା
ସେ ଯଉ ପହଞ୍ଚା ମାରନ୍ତି କୁହନ୍ତି ସେଇଟା ଆମେ ବେଶି ମାରିଛୁ କେତେ ପୁରା ଆମେ ଏ ପତ୍ରକୁ ଯାଇକିରି ବଜେଇବୁ ସେ ପତ୍ରରେ ହିଁ ବାଜିବ ଯେମିତି ମାନେ ବହୁ ଜୋର ଉଡେଇକିରି ଯୋଉ ଖେଳନ୍ତି। ହଁମେ ସେମିତି ହିଁ ଖେଳଛ, ସେ ପୁର
ପୁଣି କଣ ପୁଚଛିି ଖେଳନ୍ତି। ଠିଆପୁଜି ବସା ପୁଜି ଖେଳନ୍ତି ଦୋଳି ଖେଳନ୍ତି।
ସେମିତିଆ ବହୁତ ଖେଳ ହ ସାଙ୍ଗସାଥି ସାଙ୍ଗରେ ପାଖାପାଖି ଜାଗା ସବୁ ବୁଲି ବୁଲିକିରି ଆସିବା ମାନେ ରଜରେ ହିଁ ମାନେ ଯେମିତି ସବୁ ପାୱାର ଅଛି,
ଆଜ୍ଞା
ରଜ ଟାଇମ ଟା ବହୁତ ବଢିଆ ଲାଗେ
ଆଜ୍ଞା
ହଉ ମ୍ୟାଡ଼ା ଟାଇମ ତ ହେଲାଣି ମୁଁ ଟିକେ ରଖୁଛି। ଫାଙ୍କା ହେଲେ ପୁଣି କଲ କରିବି ଆଜ୍ଞା ଆଜ୍ଞା ଆଜ୍ଞା